ହୁଁ କଣ କରୁଚ?
ହ୍ୟାଲୋ।
ହଁ ଶୁଭୁନି।
ହଁ ହଁ ଶୁଭିଲା।
ହୁଁ କଣ କରୁଚ?
ରୋଷେଇ ତକ ବସେଇକି ଏଠି ବସିଛି ଟିକେ ଏସି ଲଗେଇକି ଆଉ ଗରମ ତ ଜୋରରେ ହଉଛି।
ଜୋର ହଉଛି ଖାଇଲଣି ନା?
କଣ କଇଲ?
ମାନେ ଖାଇଲେଣି ନା ସକାଳୁ କଣ ଖାଇଲ?
ହଁ ସକାଳୁ ଖାଇଥିଲୁ ପିଠା ଚାହା ଆଉ ତରକାରୀ ଏମିତି ଖାଇଥିଲି।
ହୁଁ ହୁଁ। ନା ରୋଷେଇବସେଇ ଚ
ରୋଷେଇ ବାସ ଚାଲିଛି ଡାଲି କରିଦେଲି ଭାତ ହେଇଛି ଆଉ ମା ଛ ଭଜା ହେଇଯାଇଛି ଆଉ ଚିକେନ ତରକାରୀ ବସେଇଛି।
ହଁ ତମର କଣ ସମସ୍ତଙ୍କ ଗୋଟେ ଗୋଟେ ଆଇଟମ୍ ନା କଣ?
କଣ କହିଲେ?
ମାନେ ସମସ୍ତ ସାଙ୍ଗରେ କଣ ଗୋଟେ ଗୋଟେ ଆଇଟମ୍ ଚି ଚିକେନେ ମାଛ ଆଜି କଣ ଏତେ ପ୍ରକାର କେତେ ଲୋକ କି ତମର?
ଆମର ଶୁକ୍ରବାରେ ନା। ଜୟଗୁରୁ, ଆଉ ଆମର ସାଧା ଆମ ଶାଶୁ ବୋହୁଙ୍କର। ଆଉ ସେ ବାପ ପୁଅ ତିନି ଜଣଙ୍କର ତାଙ୍କର ଚିକେନେବସିଛି।
ସବୁବେଳେ ଖାଆନ୍ତି ନି ନାଆ ଆଇଁସ ନା ଆଜି ଖାଇବେନି।
କଣ କହିଲେ?
ମାନେ ଆଉ ସବୁ ବାରରେ ଆାଇଁଷ ଖାଉନା ନା ଆଜି ଦିନଟେ ଖାଉନ?
ନାଇଁ, ନାଇଁ ସବୁବାରେଆଇଁଷ ଖାଉ, କିନ୍ତୁ ଆଜି ଶୁକ୍ରବାର ଟାରେ ଆଇଁଷ ଖାଉନୁ।
ନା ଆମ ପଟରେ ଯୋଉ ଲୋକ କଣ ସ୍ଵାସ୍ଥିକି ଦୀଖା କଣ ନେଇଛନ୍ତି ସେ ଆରସ୍ ମୁଁ ପିଆଜ ଖାଉ ନାହିଁ
ଅହଃ, ଆମର ଯି ଆ ଯାଇକି କଣ ସେଟା ତ ଜୟଗୁରୁ କେତେ ପ୍ରକାର ଅଛି?
ନା ସେ ଜୁହାର ହେବେନି, ସେ ଧିକାଟେ ନେଇଛନ୍ତି, କାହା ପାଦ ଛୁଇଁ ଜୁହାର ହେବେନି। କାହା ଘରେ ଖାଇବେନି ସେ ଅଲଗା, ଜୋରରେ ଯିବେ ଅଲଗା ରୋଷେଇ କରିକି ଖାଇବେ।
ହଁ, ହଁ ତମେ ସେ ଆଉ କୋଉ ଦିଖା, ମାନେ ଜୟଗୁରୁ ହେଇଥିବ, କିନ୍ତୁ ନୂଆଅଲଗା କଣ ହେଇଥିବ ତାଙ୍କର। ଆଉ
ନା ସାର୍ ଜୁହାର ହୁଅନ୍ତି ହାତ ଯୋଡିକି ଜଳଗୁରୁ କୁହନ୍ତି, ହେନେ ସେଟା କଣ କୁହନ୍ତି ସ୍ଥ୍ୟସ୍ଥେନ୍ଦିକେ ଗୋଟେ କଣ ମୁଁ ତ ସେଇଟା ଜାଣିନି, ମୋ ମାମୁଁ ଘରେ ଆସନ୍ତି ସେଇଭଳିଆ ସେ କରନ୍ତି।
ହଁ, ହଁ
ରସୁଣ ପିଆଜ କିଛି ଖାଇବେନି
ହଁ
ଆଉ ଘରେ ସବୁ ଭଲ ଅଛନ୍ତି ସବୁ?
ହଁ, ହଁ, ଘରେ ସମସ୍ତେ ଭଲ ଅଛନ୍ତି।
ହୁଁ
ତୁମେ କେମତି ଅଛ?
ହଁ--ଭଲ ଅଛି।
ହଁ, ତମ ରୋସେଇବାସ ସରିଲାଣି?
ହଁ, ଆମର ଖିଆଖିଇ ସରିଲାଣି ନଅଟାରୁ।
ଅହଁ
ମୁଁ ବା ଖାଇସାରିଲିଣୀ, ହଁ ଡ଼ିଉଟି ଗଲେ ନା ଖାଇକି ସେ ଆଠଟାରେ।
ହଁ
ନଅଟା ରେ ଗଲେ, ସାତଟାରୁ ରୋଷେଇ ସାରିଦେବ, ସେ ଖାଇକି ଗଲେଆମଗାଧୁଆସ ଥିମୁ ଆମେ। ଖାଇଦେଉସେଠି ଆଉ,
ହଁ, ହଁ।
ସା ନଅଟା ଭିତରେ ଖିଆଖିଇ ସବୁ ଚାଲିଥିବ ଆଉ।
ଓହୋ।
ଆମର ଆମର ଭାତ ଖିଆ ଆମ ଜଳ ଖିଆ ନୁହେଁ ନା କେଇ। ଆମର ସଖାଳେ ଭାତ ଖାଇଦମି, ଫେରେ ଗାଧୁଆବେଳକୁ ଭାତ ଖାଇ ଦିଇଟା ବେଳୁ।
ଓ ହୋ।
ଆଉ ଗାଁରେ କଣ ପ ଖାଳ ଖାଇଦିଅନ୍ତି ସକ। ଳୁ। ପୁଅ ଏଟି ଶୁଇଲାଣି ଆଜି, ଆଜି ସା ନଅଟାରେ ସେ ଶୁଇଲାଣି।
ଆଚ୍ଛା।
ମୁଁ ଶୋଇପଡେ ଏଠି ଥଣ୍ଡା ପଇଲାନି ନା, ଏ ପଦାକୁ ଗନେ ପବନ ଦଉଛି। ଦଶଟା ଏଗାରଟା ସରିକା ଥଣ୍ଡା ପଡୁଛି।
ହଁ, ହଁ।
ତୋମେ ସେଇଥିପାଇଁ ସା ନଅଟା ହେନେ ମୁଁ ଯାଇ ଶୋଇ ଯା ଵୋଉ ଗାଧୁଆ ସେ ଉଠିଲେ ବୁଲିକି ଆସିବୁ। ତୁ ଏଇନା ବୁଲନା ଆଉ।
ହଁ, ହଁ, ହଁ।
ହଁ ଦଶଟା ସେଇକା ଥଣ୍ଡା ପଡୁଚି ନା, ପବନ ଫେରୁଚିନା ପବନଠୁ ବାହାର ପବ ଥଣ୍ଡା, ବେଶୀ ଥଣ୍ଡା ଧରିବ। ତାପରେ ଏଟା ବଣ ଏରିଆ ଟାନା, ଆଉ ପଗନ ଟା ବେଶୀ ଧରିବ। ଛୋ ଟ ଛୁଆଙ୍କ ଆଖି କାଲି ଫୁଲି ଯାଇଥିଲା। ତ ସେଇଥିପାଇଁ ମୁଁ କହିନି ତୁ ଶୋଇପଡ ତୁ ଗାଧେଇ ଳାକୁ ଉଠିବୁ, ବୁଲିବୁ ଯାଇକି।
ହୋ।
ଉଁ,
ଆଉ ତୁମ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଆମେ ତ ବାହାରେ ଅଛେ। ଗାଁରେ ତ ସବୁ ଲୋକରା ଅଛନ୍ତି। ଏଇ ନେଇ ଫୋନ୍ କରିଥିଲି। କହିଲେ ହଁ ଭଲ ଅଛି ଆଉ।
ଆଚ୍ଛା। ତୁମ ଆଡେ ଗରମ କେମିତି କଣ?
ନା ଗାଁ ତ ପ୍ରବଳ ଗରମ। ଏଇଷଆଡେ ମୁଠୁ ଗରମ ନାହିଁ। ଆମେ ପାଖକୁ ଯେ ଥଣ୍ଡାରେ ବା ଦଶଟା ସାଇକି ଆମେ ବାହାରି ପାରୁନୁ। ଗାଧେଇ ପାରନୁ ଥଣ୍ଡା ଲାଗୁଚି।
ଓହୋ! ମାନେ ଆଉଟ ଅଫ୍ କଣ୍ଟ୍ରି ଲ ଅଛ, ନା
ନାଇଁ ତ ଏଟ ଜଙ୍ଗଲ ଏରିଆ ଟା ଆମେ ଅଛୁ ପୁରା। ମଏଶୂର ପାଖାପାଖି। ମଏଶୂରରେ ତ।
ଓ ହଁ।
ଆଉ ଥଣ୍ଡା ପଡୁଚି ଦଶଟା ସାଙ୍ଗା ତାପରେ ବ- ଖରା ବି ଦେଖଉନି ପନ୍ଦର ଦିନ ହେଇଗଲାଣି ଖାଲି ବର୍ଷା ବର୍ଷାରେ ଯାଉଚି।
ହଁ।
ଗାଁରେ ଫେ ଏଇନା ବି ସେ ଘରେ ଫୁଣି ବର୍ଷା କଲା, ପ୍ରବଳ ବର୍ଷା ହଉଛି ଧାନ ବିଲା ଫାଟିଲାଣି।
ହଁ।
ସେ ଏଇରେ ନ ହେଇକି ଗାଁ ଆଡେ ସିନା ବର୍ଷା ଟା ହୁଅନ୍ତା।
ବ କଣ କହିଲ?
ମାନେ ଏପଟେ ଆଡେ ବର୍ଷା ନ ହେଇକି ଆମ ଏଇ ଦାଦା ହେଇିକା ସବୁ ଓଡିଆ ଲୋକ କଉଚନ୍ତି ଆମ ଗାଁ ଆଡେ ହେନେ ହୁଅନ୍ତା। ଲୋକର ଧାନ ଫାନ ବୁଣିଛନ୍ତି ବଞ୍ଚିଯାଆନ୍ତା ଗଛ ପତର। ହ୍ୟାଲୋ। ହ୍ୟାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ।